ଆଜ୍ଞା ବନ୍ଧୁ ନମସ୍କାର।
ହଁ ବନ୍ଧୁ ନମସ୍କାର। ବନ୍ଧୁ ଆଉ କଣ ସକାଳୁ ସକାଳୁ କଣ ମନ ପଇଲା? ଯେତେବେଳେ କଲେ ତ ଆପ ତମେ ଆପଣ ହଁ ମୁଁ ତ ନାଇଁ ନ ଉଠିନି ଶୋଇଛି ଏଇ କାମ ଥିଲା ଟିକେ କାମ ସରିଯାଇ ଯୋଉ ପାଣି ଫାଣି ହେଇଯାଇଚି ଘର ଫର ଇଏରେ ପାଣି ଫାଣି କାଢିବୁ ଆଉ।
ଆଜ୍ଞା ଆଜ୍ଞା। ଆଜ୍ଞା ଆମ ଆଡେ ତ ରାତିରୁ ବର୍ଷା ହଉଛି ପ୍ରବଳ ମାତ୍ରାରେ ବୁଝିଲେ?
ହୁଁ।
ଆଉ କଣ ଏଇ ଉଠିକି ସେଇ କାମସାମ ସାରିକି
ଖନିର୍ ତମର୍ ତା ତମ ନି ତମର ସବୁ ନିତ୍ୟ କର୍ମ ସାରିକି ଆଇଲଣି? ନା ଏମତି ସବ ଶୋଇଚ?
ଆଜ୍ଞା ଉଠିକି ଗାଈ ଗୋରୁଙ୍କ ସ ସେବା ସଂସ୍କୁତା କରିକି ଆସିକି ଏବେ ଖାଇବାକୁ ବସିଲି ବସିଥିଲି ଆପଣଙ୍କ କଥା ମନେ ପଡିବାରୁ ଫୋନ ମାଇ ଆପଣଙ୍କୁ କଲ୍ କଲି ଆଉ।
ଠାକୁର ଫାକୁର ପୂଜା କରୁଚ ନା ପୂଜା କରୁନ?
ନାଇଁ ଆଜି ଆଜ୍ଞା ବର୍ଷା ହେଇଥିବାରୁ ଯାଇପାଇଲିିନି କୁଆଡେ ଆଉ। ଆଜ୍ଞା ଖାଇକି ଆ ଯିବି ବିଲରେ ଚାଷ ହବ ତ ଆଜି ବୁଝିଲେ?
ହଁ
ଆ ଯିବୁ ସେଟା ଉଁ ଗାଡି ହଁ ଆଜ୍ଞା ହଁ ପାଣି ଜୋରେ ହେଇଯାଇଚି ଚାଷ ହବ କାର୍ଯ୍ୟ ଭଲ ହବ।
ଓହୋ ହେଦିନ ତମ ଗାଁକୁ ଯୋଉ ବରଯାତ୍ରୀ ଆଇଥିଲେ କେମିତି ଗଲେ ଭଲେରେ ଯାଇଛନ୍ତି ତ?
ଆଜ୍ଞା-ଆଜ୍ଞା ସିଏ ତ ଶବ୍ଦ ଜୋର୍ କରିଥିଲେ ସେ ଯନ୍ତ୍ରରେ ବୁଝିଲେ। ନାଚି କୁଦି ପୁରା କାଦୁଅକୁ ଦିଫାଳ କରିଦେଇଚନ୍ତି।
ଓ ହ ମୁଁ କହିଲି ପାଣି ଫାଣି ହେଇଥିଲେ ଅସୁବିଧାର ସମ୍ମୁଖୀନ ହେଇଥିବେ, ସେଇ ଯୋଗୁ ମୁଁ କହୁଚି।
ଆଜ୍ଞା ହବ ସେୟା ଆଉ ଆମ ଗାଁରେ ଟିକେ ବର୍ଷା ଦିନେ ଲୋକମାନେ ବହୁତ୍ ହଇରାଣ ହେଉଚନ୍ତି।
ହ ହଇରାଣ ହଉଚନ୍ତି ଆଉ ଯୋଉ ଆପଣଙ୍କ ଗୋଟେ କାମ କରିଥିଲେ ଆପଣ ଯୋଉ ପରୀକ୍ଷା ଦବା ପାଇଁ ଚେଷ୍ଟା କରୁଚନ୍ତି ଆପଣ ଦଉଚନ୍ତି ନା ଦଉନାହାନ୍ତି? କୋଉଦିନ ଆମେ ଚେଷ୍ଟା କରୁଚୁ, ନାଁ ହଁ କୁହ।
ସେ ଆଜ୍ଞା ସେ ଟାଇମ୍ ରେ ଚାଲିଥିଲା-ଚାଲିଥିଲା ଏଇନା ବର୍ତ୍ତମାନେ ଆମେ ଏଇନା ଚାଷ କାର୍ଯ୍ୟରେ ପଶିଯାଇଚୁ ବୁଝିଲେ।
ଚାଷରୁ ଦିଇ ପଇସା ଲାଭ-ଲାଭ ଭାରଚି ନା ଲାଭ ଭାରନି? ନା ଏମିତିଆ କରୁଚ
ଆଜ୍ଞା ହଁ ଲାଭ ହଉଚି ଗତ ବର୍ଷ ଚାଷ ଇଏରୁୁ ଘରେ ଖୁସି ହେଇକି ତିନି ହଜାରେ ଟଙ୍କା ପ୍ରଦାନ କରିଥିଲେ ମତେ ବୁଝିଲେ।
ତିନି ହଜାର ତ କିଛି ନୁହଁ ଆପଣ ତ ଯେ ଯେତିକି ମାତ୍ରାରେ ଖୋଜୁଚନ୍ତି ତିନି ହଜାରେ ସେଇରେ କିଛି ନୁହଁ କିନ୍ତୁ ଘର କଥା ଆଉ। କହିବ କାହାକୁ।
ନାଇଁ ଆଜ୍ଞା ହଁ ସେଇ ତ ଖୁସିରେ ଦେଲେ। ଆଉ ସେଇ ଧାନ ଇଏରୁ ତ ଚା ଖାଉଳ ଚାଉଳ ରୁ ଖାଉଚୁ ବୁଝିଲେ। ମତେ ଖୁସିରେ ଖର୍ଚ୍ଚ କରିବା ପାଇଁ ତିନି ହଜାରେ ଦେଲେ।
ଭଲ କଥା। ଆଉ କଣ ମାନେ ଏଇନା ଖେଳ ଫେଳ ସବୁ ବନ୍ଦ?
ଆଜ୍ଞା, ବର୍ଷାରେ ଆଜ୍ଞା ବିଲୁକୁ ବାହାରୁଚୁ ଯିବା ପାଇଁ ବୁଝିଲେ।
ହୁଁ।
ଏ ବର୍ତ୍ତମାନ୍ ତ ଆପଣ ଜାଣିଥିବେ ଗାଁ ଲୋକମାନେ ବିଲକୁ ଗାଈ ଗୋରୁ ଛାଡ଼ି ଦଉଚନ୍ତି। ଆଉ ଗାଈ ଗୋରୁ ମାନଙ୍କୁ ଜଗିବାକୁ ପଡିବ, ଧାନ ଯେହେତୁ ବିହନ ପଡିବ ସେ ଚରନ୍ତୁ କିଛି ଅସୁବିଧା ନାହିଁ, ଅ ବିଲ କଡରେ ଚରନ୍ତୁ। ଚରନ୍ତୁ, ହେଲେ ବିଲ ଉପରେ
ଶୁଣ-ଶୁଣ ଆପଣଙ୍କ ଗାଈ ସିନା କଡରେ ଚରିବ ଆଉ ସବୁ ଗାଈ ଅଛି ତମ ଫିଟେଇବେ ମାନେ ସେ ସିଧା ହିଁ ସେ ବିଲକୁ ଯିବ ଖାଇବ଼।
ଆଜ୍ଞା ବର୍ତ୍ତମାନେ ସେଇ ଅବସ୍ଥା ଦେ ଖାଉଚି ଆପଣଙ୍କ ବିଲ ପାଖାପାଖି ପ୍ରାୟ ଦଶ୍ ରୁ ପନ୍ଦର ଗାଈ ଚରୁଚନ୍ତି ବୁଝିଲେ।
ଆ
ଆଜ୍ଞା ଆପଣଙ୍କ ବିଲ ପ୍ରାୟ ଆଜି ଚାଷ ହୋଇଚି ମତେ ଯାହା ଅନୁମାନ୍। ଆଜ୍ଞା।
ଆଉ ଚାଷ ହଁ ସେ ଚାଷ ସେ ଘର ପାଖେରେ ଜଣେ ଭାଇ ଚାଷ କରୁଚି ଆଉ। କହିଦେଲେ ବି ସେ ଚାଷ କରୁଚି କିଏ ଠିଆ ହବ ଏ ବର୍ଷା ଫର୍ଷା ହଉଚି ଆଉ।
ତଥାବି ଆଜ୍ଞା ନଜର୍ ରଖିଆକୁ ପଡିବ। ଆଜ୍ଞା ଆଜ୍ଞା, ତଥାପି ନିଜେ ନଜର ରଖିବାକୁ ପଡିବ, ନହେଲେ କଣ ସବୁ ଏବେ ପାରିବେ କି?
ନାଇଁ ସବୁ ପାରିବେନି, ଯାହାହଲେ କଣ କରିବା ଆଉ କେହିଥିରେ ହେଲେ ଶୁଣୁନାହାନ୍ତି ଆ ସେ ସେ ଯୋଉଟା ଯିଏ କହିବା କଥା କରିବ ଆଉ କଣ କରିବା?
ଆଜ୍ଞା ଆଜ୍ଞା, ଗ୍ରାମବାସୀଙ୍କୁ କହିକି ଟିକେ ଗାଈ ଗୋରୁକୁ ବନ୍ଦ କଲେ, ଭଲ ହୁଅନ୍ତା।
ହଁ, ଗାଈଗର ନାଇଁ ନାଇଁ, ଯୋଉ ଆଗେ ହୁଏ ନା ପାଳି ଫାଳି ହୁଏ, ଲୋକ ନେଇକି ଯାଆନ୍ତି। ଯାହା ଯାହା ଗାଈଥିବ ସେଟାହା ହଉନି, ହଁ ସେଇ ଯୋଉ ଗାଈ ପାଳି ଆ।
ହଉନି କଣ, ଏଇନା ତ, ଆଧୁନିକ ଯୁଗ ହେଇଗଲାଣି ବୁଝିଲେ?
ହଁ।
ଆ ଗାଈ ଗୋରୁ ରଖୁନାହାନ୍ତି, ସେ ସବୁ ଆଣିକି ତାଙ୍କୁ ଚୋକଡ଼ କୁଣ୍ଡା କିଣି ଆଣିକି ଦେଇ ଦଉଚନ୍ତି।
ଶୁଣ ଶୁଣ, ତମ ଗାଁ ପାଖେ ହେଇପା ଗୋଟେ ବଡ ପଡିଆ ଅଛି କେଡ ବଡ ଆଉ, ସେଠି ଗାଈ ଗଲେ ଆରାମସେ ଚଳିକି ଚରିକି ଆସିବେ। ଆଉ ତମେ ଏମିତି କାହିଁ ମାନେ ଚିନ୍ତା କରୁଚ?
ଆଜ୍ଞା। କିଛି ଅସୁବିଧା ନାହିଁ ଯେ, ହେଲେ ବାଟ ସାରା ଆଉ ପଡ଼ିଆ ମଧ୍ୟରେ ଗ୍ରାମବାସୀଙ୍କର, କିଛି ଗ୍ରାମବାସୀ ଅଛନ୍ତି ବୁଝିଲେ
ହଁ।
ଅ ମଳତ୍ୟାଗ କରୁଚନ୍ତି, ଆଉ ଖରାପ ଲାଗୁଚି, ନାସନା ଲାଗୁଚି।
ହଁ ମଳ ତ୍ୟାଗ କରୁଚନ୍ତି, ଆପଣଙ୍କ କାମ କରୁନାହାନ୍ତି ସେଠିକି ନେଇକି ଗୁରା ଖୁଣ୍ଟି ନେଇକି ବାନ୍ଧି ଦଉନାହାନ୍ତି? ଆପଣ ଯଦି ନ ଛାଡି ପାରିବେ, ସେଦି ନେଇ ବାନ୍ଧି ଦିଅନ୍ତୁ। ସେଟା ଚରି ବୁଲିକି ଆସି ଖାଇ, ଏତିକି କଲେ ଏ ବର୍ଷା ଦିନ ପାଣି କାଦୁଅ ଟିକେ ମାନେ ଟିକେ ଚିଡି ଲାଗିବ, ସବୁ କଲା ବେଳକୁ।
ଆଜ୍ଞା ଆଜ୍ଞା, ସେଟା ତ ଠ ସତ କଥା। ଆଉ ମୁଁ ବି ଏ ବର୍ଷା ଦିନ ହେଲେ, ଚାଷ କାର୍ଯ୍ୟ ଯେତେବେଳେ ଆରମ୍ଭ ହୁଏ ଆମ ଗାଈ ଗୋରୁଙ୍କୁ ନେଇକି, ଆମ ଗ୍ରାମର ଉଁ ପ୍ରଥମ ଭାଗରେ ନେଇକି, ଏକ ଖୁଣ୍ଟ ପୋତିକି ବଡ ପଘାରେ ବାନ୍ଧିକି ଛାଡ଼େ, ସେ ତାର ମନ ଖୁସି କରି ଯେତିକି ଯାଇପାରି ଖାଏ ଆଉ।
ଓ ଭ ଯଉଠି ଛୁଆ ମାନେ ସେଇଠି ରୋଷେଇ ଫୋଷେଇ କରି ଖାଆନ୍ତି, ସେଇ ତ? ଆଉ ସେଇଥି ବି ସେ ଘାସ ଫାସ ଭଲ ହେଇଚି, ଖାଇବା ପାଇଁ, ଚରିବା ପାଇଁ। ସେଇଥି ପା ଚରିଲେ ପା, ମାସେ ଖନ୍ଦେ ଗାଈ ଚରିବ?
ଆଜ୍ଞା ଆଜ୍ଞା, ସେଇ ଯୋଉ ଇଏ କରେ ସେ ଉଁ ଗୃହ ପଛ ପଟେ ବି ସେମିତି ବାନ୍ଧେ, ସେ ଚରନ୍ତି।
ସେ ବାନ୍ଧନିଆ ଲୋକଟେଇ ଯୋଉ ରାସ୍ତା କରେ ବାନ୍ଧି ଦଉଚନ୍ତି, ଲୋକ କେତେ ଅସୁବିଧା ସ ସମ୍ମୁଖୀନ ହୋଉଚନ୍ତି ଜାଣିପାରୁଚ ତ?
ନାଇଁ ଆଜ୍ଞା, ସେମିତି ମୁଁ ମୁଁ ତ ନିଜେ ଯିବା ଆସିବା କରୁଚି ନା ବୁଝିଲେ, ଆମ ଘର ଲୋକ ଯିବା ଆ ଯିବା, ମୁଁ ସେମିତି ବାନ୍ଧେନି, ମୁଁ ଗାଈକି ନେଇକି ଗୋଟେ ସୁରକ୍ଷିତ ରହେ, ଲୋକ ସୁରକ୍ଷି ତ ରହିବେ, ଆଉ ବା ଗାଈ ବି ସୁରକ୍ଷିତ ରହିବ, ବୁଝିଲେ?
ହଁ, ଆମ ଘରପଖ ଲୋକ କ ନେଇିକି, ମାନେ ଯତନେ ସେଇଥି ହିଁ ନେଇ ବାନ୍ଧିବେ। ତାଙ୍କୁ ରୋଡ କରେ ବାନ୍ଧିଲେ ତାଙ୍କୁ ଭଲ ଲାଗେ, କଣ ପାଇଁ ମୁଁ ଜାଣିପାରୁନି?
ଆଜ୍ଞା ଜାର ଜେନ୍ତା ଚିନ୍ତାଧାରା ଆଜ୍ଞା ଆଉ
ଚିନ୍ତାଧାହେଲେ ସିଏ ତ ଯାଉନୁ ମାନେ ପଘା ଲାଗିଥିବ ସେ ଯାଉନଥିବେ ଯାଉନଥିବେ ଲୋକ ଗଲାବେଳେ ସେ ଟାଣି ହେଇଯିବେ। ତାପ ଲୋକ ହେଇଠି ପଡିବ ନା ପଡିବନି ମତେ କହିଲେ।
ଆଜ୍ଞା ପୁଣି ଏ ଯୋଉ ବର୍ଷା ଦିନ ଗାଈକି ମାଛି ଲାଗୁଥିବେ ଡାଁସ ଲାଗୁଥିବେ। ସେ ଠିକିି ଆପଣ ଯାନ ଚଲେଇକି ଯାଉଥିବେ ସେତି ବେଳେ ଡେଇଁବେ ଯାହା ଦ୍ଵାରା ଆପଣ ସହ ଦୁର୍ଘଟଣା ଘଟିବ ବୁଝିଲେ?
ସେଇଆ ତାର ସବୁ ମନା କଲେ ଆଉ କଁ କହିବ ତବେ ତମେ ତାକୁ। ମୁଁ କହୁଚି ସେ ଯୋଉ ପଘା ଟା ସରୁଟେ ଦେଖା ଅଉନି ହଁ ଯଦି ଏଇ ଯୋଉ ପାଗକୁ ସେ ଟୋଟାଲ୍ ଦେଖା ହଉନି ହଁ ଖରା ଦିନେ ହୁଅନ୍ତା ଦେଖା ହୁଅନ୍ତା ଆମେ ସିନା ଆସ୍ତେ ଯିବା ଆଉ ଯୋଉ ଲୋକ ଗୁରା ଯଦି ଜୋରେ ଯିବେ ଆମେ କହିବା କଣ ତାଙ୍କୁ ତାଙ୍କୁ ଦେଖାହବ କି ସିଏ ହିଁ ପଡିବେ।
ଏ ସେଇ କଥାରୁ ମନେ ପଇଲା ମୁଁ ଅଁ କିଛି ବର୍ଷ ପୂର୍ବେ ଯାଉଥେଲି ଛକ ଯୋଉ ଚନ୍ ଯୋ ବଜାରକୁ ଯାଉଥିଲି ଆଜ୍ଞା ବୁଝିଲେ? ବର୍ଷା ହଉଥାଏ ଗାଈ ଏମ୍ ତି ରୋ ରାସ୍ତା କଡରେ ଜଣେ ବେ କ୍ତି ବାନ୍ଧି ଦେଇ ପଳେଇଛନ୍ତି ସେ ଗାଈକି ମା ଛି ଲାଗିଛନ୍ତି ସିଏ ଆସି ହଠାତ୍ ଆସିକି ମୋ ଦେରେ ପିଟି ହେଲା ଯାହାଦ୍ଵାରା କି ମୋ ହା ତ ଭାଙ୍ଗି ଯାଇଥିଲା ବୁଝିଲେ
କଣ ଗାଈ ପିଟି ହେଇଗଲା ତମ ହାତ ଭାଙ୍ଗ
ଆଜ୍ଞା ଆଜ୍ଞା ପଡିଗଲି ମୋ ଯାନରୁ ଯାନରୁ ପଡିଗଲି ହାତ ଭାଙ୍ଗିଗଲା ଆଉ।
ମାଛିରେ ମାନେ ପଗ ସେ ପଘା ଲାଗିଥିଲା ନା ସେମିତି ଆସି ପି
ଆଜ୍ଞା ଆଜ୍ଞା। ସେ ଆଗେ ଗାଈ ପଘା ଛିଣ୍ଡେଇକି ଦୌଡିକି ଆସି ବାଡେଇ ହେଲା ହଟାତେ ରାସ୍ ତା ଉପୁରୁକୁ ଉଠି ଆଇଲା ଯାହା ଦ୍ଵାରା ବର୍ଷାରେ ମୁଁ କି ଦେଖି ପାଇଲିନି ମୋ ଦେରେ ମତେ ମୁଣ୍ଡିଆ ମାରିକି ପକେଇଦେଲା ଆଉ ମୁଁ ଆଉ ଗାଡି ଏଁ ଯୋଉ ଯାନ ଦେହରେ ପଡିକି ଖଣ୍ଡିଆ ଖାବରା ହେଇଥିଲି ହାତ ବି ଭାଙ୍ଗି ଯାଇଥିଲା।
ଆଚ୍ଛା ଅସୁବଗା ଅସୁବିଧା ସମ୍ମୁଖୀନ ହଉଛନ୍ତି ହଁ ଲୋକମାନେ। ଆଉ ଟିକେ ଜଣଉନାହାନ୍ତି ଗାଁ ତରଫରୁ ଗାଁ ଲୋକ ଜଣାନ୍ତୁ ରେ ରାସ୍ତା କରରେ ଗାଈ ବାନ୍ଧନ୍ତୁ ନା ନେଇକି ପଡିଆରେ ବାନ୍ଧନ୍ତୁ କେଡେ ବଡ ଖୋଲା ପଡିଆ ଅଛି। ଆଉ ସବୁ ଗାଁରେ କୋଉଠି କଁ ନାହିଁ ସେମାନେ କଣ ଚଳି ପାରୁନାହାନ୍ତି
ଆଜ୍ଞା ଚଳୁଚନ୍ତି ସ ବଜାର ସହର ଅଞ୍ଚଳରେ ବି ଲୋକ ଚଳୁଚନ୍ତି।
ଯାହାକୁ ଛ ଯାହାକୁ ଚଳି ସୁବିଧା ସେ କହୁଛି ମୋର ସୁବିଧା ନାଇଁ।
ଆଜ୍ଞା।
ଯାକୁ ଚଳେବାକୁ ସୁବିଧା ନୁହଁ ସେ ତାର ଯେମିତି ହେଉ ସେମିତି ହଉ ସେ ଚଳେଇ ଦଉଚି।
ଆଜ୍ଞା ଆଜ୍ଞା ଠିକ୍ କଥା।
ହେରା କଇଆ ଦରକାର୍ ନାଇଁ ଗାଁ ଲୋକଙ୍କୁ। ଆ ତମ କହୁନା ନ କହିବାରୁ କାରଣ ଏଇ ଭଳିଆ ବହୁ ଅସୁବିଧା ସମ୍ମୁଖୀନ ହଉଛ।
କହିଲା ଠାରୁ କହୁଛନ୍ତି ଆମେ ଗାଈଟା ହେଇଛି କୋଉଠି ବାନ୍ଧିବୁ ରା ରାସ୍ତା କଡରେ ଲୋକ ଯିବା ଆସିବା କରୁଛନ୍ତି ପୁଣି ଦେଖିଆ କଥା ନ ନଁ ସିଏ ଆଜି ଆମେ ପଇଲୁ କାଲି ସିଏ ତାଙ୍କ ନିଜେ ପଡିବେ।
ସିଏ ଯେତେ ଯାଏଁ ଅସୁବିଧା ରେ ଶୁଣ ସିଏ ଯଦି ଅସୁବିଧା ସମ୍ମୁଖୀନ ନିଜେ ହେବେ ଜାଣିବେ ଯେ ମୁଁ କୁ ଏମତି ବା ମୁଁ ସେଇ ନିଜେ ପଢିଲି ଜାଣିବି ଯେ ହଁ ମୁଁ ପଢିଥିଲି ମୁଁ ପଢିଥିଲି ତାମାନେ ସେ ସୁଧୁରିବେ ନହେଲେ ଏମିତିରେ ସେ ସୁଧରି ତମକୁ ସେ ଓଲଟେଇକି ସାଙ୍ଗେ ସାଙ୍ଗେ କହୁଛନ୍ତି।
ଆଜ୍ଞା ଆଜ୍ଞା ଆମେ ଭୋଗିଛୁ ଆମେ ଜାଣିଛୁ ହଁ ବହୁତ ପଇସା ଖର୍ଚ୍ଚ ହେଲା। ବର୍ଷା ରେ ତିନ୍ତି ତିନ୍ତି ବହୁତ ଜାଗା ବୁଲିଛୁ ବହୁତ ଡାକ୍ତରଖାନା ବୁଲିଛୁ ଶେଷରେ ଗୋଟେ ଜାଗାରେ ହାଡ଼ଭଙ୍ଗା ଏ ଡାକ୍ତର ଥିଲେ ସେ ବାବୁ ହାତ ହାତରେ ପୋଷ ଲଗେଇକି ଛାଡିଥିଲେ ମତେ ବୁଝିଲେ। ଯୋଉ ହଇରାଣ ହେଇଛି ମାସେ ମୁଁ ଜାଣିଛି ଆଜ୍ଞା। ଆ ସେ ବୁଝିବା କଥା ସବୁ ଆଉ ଗାଈ ଗୋରୁ ଖାଲି ବାପା ବାନ୍ଧି ଦେଉଛନ୍ତି। ଗାଈର ଗାଈ ଦେହରେ ବି ପିଟି ହେଲା ମୁଁ ଜାନ ତାର ବି ଖଣ୍ଡିଆ ଖାବରା ହେଲା।
ଆଉ ଗା ଗା ଗାଡି ବି ଆପଣ ଭାଙ୍ଗି ଯାଇଥିଲା ନା ଆପଣ ହାତ ଖାଲି ଭାଙ୍ଗିଥିଲା।
ଗାଡି ସହ ହାତ ଗାଈ ମୁଣ୍ଡ ମାଡ ହେଇଥିଲା ଆଜ୍ଞା ବୁଝିଲେ ମୋ ହାତ ଭାଙ୍ଗିଥିଲା ଗାଡି ଇ ଆଗ ଉ ଆଗ ମାଡ ହେଇଯାଇ
ଏ ଯୋଉ ଆମର ବତି ଯୋଉ ଜଳେ
ଆଜ୍ଞା ଆଜ୍ଞା ଆଜ୍ଞା ହଁ ଆଜ୍ଞା ଆଜ୍ଞା। ତା ନାଗି ପଇସା ପୁଣି ଖର୍ଚ୍ଚ ହେଲା।
ହଁ ଆରେ ଗାଡି ଗଲା କିଛି ନାଇଁ ସୁ ମତ ଗାଡି ଗଲା କିଛି ନହିଁ ଆମ ଦେହ ତ କ୍ଷତି ପହଞ୍ଚେଇଲା ସେଇଟା ହଉଛି ମୁ
ଆଜ୍ଞା ସେଇ ତ ଆସେ ଯୋଉ ଅସୁବିଧା ହେଇଛି ମୁଁ ଜାଣିଛି। ହାତ ଭାଙ୍ଗିଥିବ ଖାଇ ପାରୁ ନଥିବୁ କି କୁଆଡେ ବୁଲାବୁଲି
କୋଉଟାା ଡ଼ା ଡାଆଣା ହାତକଭାଙ୍ଗିଲା ନା ବାମ ହାଟ ଭାଙ୍ଗିଲା।
ବାଁ ହାତ ବାଁ ହାତ।
ଆଁ ସେ ବା ତଥାପି ଯୋଉ ହାତ ଭାଙ୍ଗିଲେ ବି ଯାହା ସବୁ ହାତର ଆମର କାମ ଅଛି। ସେ ବୁଝିପାଇଲ।
ଆଜ୍ଞା ଆଜ୍ଞା ଆଉ କଣ ଗୋଟେ ହାତ ରେ ଚଲେଇ ହବ କି ସବୁ।
ଆପଣ ତ ଚିଟ ଚିଟ୍ ଲାଗିବ ଭାଙ୍ଗିଲା ପରେ କାହିଁକି ତା ଗୁଢା ହେଇଛି ଇଏ। କିଏ ମାନେ ଟେନସନ ହେଇଯାଉଥିବେ ଅନ
ଆଜ୍ଞା ଆଉ କିଛି ଜିନିଷ ଉଠା ଉଠି କରିପାରିନଥିବୁ ଯୋଉ ହଇରାଣ।
ଓହୋ। ଆ ଏତେ ଅସୁବିଧାର ସମ୍ମୁଖୀନ ହଉଛନ୍ତିନି ଆପଣ ହେଇଥିଲେ ଆଉ ମୁଁ ଆଉ ଜାଣିନି। ଆ କେତେ ବର୍ଷ ହେଲାଣି ଦି ତିନି ବର୍ଷ ହେଲାଣି ନା ଏବେ କୋଉଦିନ ହେଇଥିଲା।
ଏଟା। ପ୍ରାୟ ପାଞ୍ଚରୁ ଛଅ ବର୍ଷ ହବ ଆଜ୍ଞା।
ଓହୋ ଆପଣ ଯେତେବେଳେ ସ୍କୁଲ ପଢ଼ୁଥିଲେ ସେଇ ସ
ଆଜ୍ଞା ହଁ ସେ ସ୍କୁଲ ଟାଇମରେ ନା ସ୍କୁଲ ପରେ ପରେ ଆଜ୍ଞା। ତଥାପି ଏବେ ବି ଲୋକ ଚେତୁନାହାନ୍ତି ସେମିତି କରୁଛନ୍ତି ମୁଁ ତ ବର୍ତ୍ତମାନ ଗାଈ ବନ୍ ବନ୍ଧା ହଉଥିବା ଦେଖିବି ରୋଡ ଘରେ ଦୂରେଇ ରହିବି ଆଜ୍ଞା। ଏ ଗାଈ ଶାନ୍ତ ହେଇ ଠିଆ ହବ ତାପରେ ଯିବି ନହେଲେ ହଇରାଣ ହେଇଯିବୁ।
ସ ଏମିତି ଅସୁବିଧା ସମ୍ମୁଖଠୀନ ହଉନ। ଆଉ ଆପଣ ଏବେ ବି ବର୍ଷା ହଉଛି ନା ବର୍ଷା ହଉନାଇ ଛାଡ଼ି ସାରିଲାଣି ବର୍ଷା ଏବେ।
ହଁ ଆଜ୍ଞା ଫୁଣି ଛାଡିଥିଲା ଫୁଣି ପକଉଛି ଆଜ୍ଞା ଆଉ।
ହଁ ବର୍ଷା ଆଉ ତିକେ ବର୍ଷା ଛାଡ଼ିଲେ ନା କିଏ ଟିକେ ବିଲ କୁ ଯିବ। ହଳ କରିବ ନହେଲେ ନାଇ କୋଉଠି କଣ ପାଣି ଫାଣି ବନ୍ଧେଇବ କି କଣ କରିବ ଆଉ ଏମିତିରେ ବି ବର୍ଷା ହଉଛି। ଥଣ୍ଡା ଜ୍ୱରକୁୁ ମାନେ କୁହନା ଯୋଉ ଭଳିଆ ଗୋଡ ହାତ ବିନ୍ଧା ହଉଛି।
ଆଜ୍ଞା ବନ୍ଦ
ବୁଝିପାଇଲେ।
ଆପଣଙ୍କୁ ଆଉ କିଛି ସମୟ ପରେ ଯୋଗାଯୋଗ କରିବି। ଆଜ୍ଞା। ବର୍ତ୍ତମାନ ଟିକେ ବର୍ଷା ଛାଡ଼ିଛି। ଆଜ୍ଞା।
ବର୍ଷା ତ ଛାଡିଛି